ହଁ
ହଁ ସାଉଣ୍ଡ ଶୁଭୁଛି।
ହଁ ହଁ ହାଲୋ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର।
ହଁ ମ୍ୟାମ ଭଲ ଅଛି?
ହଁ ହଁ ଭଲ ଅଛି ଅ ତମେ ଭଲ ଅଛ?
ହଁ ମୁଁ ବି ଭଲ ଅଛି ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ମାମା ବାପା ସମସ୍ତେ ଭଲ ଅଛନ୍ତି ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ବାପା ମା ଭାଇ ସମସ୍ତେ ଭଲ ଅଛନ୍ତି?
ଆଛା ଖାଇଥିଲୁ କଣ?
ଆଜ୍ଞା।
ଖାଇଥିଲ କଣ?
ମୁଁ ଭାତ ଡାଲି ଭେଣ୍ଡି ଭଜା ଆ ଆଚାର ପାମ୍ପଡ ଖାଇଥିଲୁ ଆଉ ଆଜି ତ ମଙ୍ଗଳବାର କିଛି ନାହିଁ ଆଉ
ହଁ ମଙ୍ଗଳବାର ତ ଆଜି।
ହ ଆମର ଆଜି ମାନେ ପିଆଜ ରଶୁଣ ବି ହୁଏନି ମମି ମଙ୍ଗଳବାର ପୂଜା କରୁଛନ୍ତି ତ? ହଉନିଅ ହଁ। ଉ ଆପଣଙ୍କ କଣ ହେଇଥିଲା?
ଖାଇଥିଲି ଭାତ ଡାଲ ମା କୋବି ଆଳୁ ତରକାରୀ ଯୋଉ କଷା ଟାଇପ ର ହଁ ପାମ୍ପଡ଼ ବାସ୍।
ଓହୋ ତମକୁ ପାମ୍ପଡ ପସନ୍ଦ?
ହଁ।
କୋଉ ପାମ୍ପଡ ଭଲ ଲାଗେ?
ମତେ ଏଇ ଯୋଉ ରାଶିରେ ଯୋଉ ପାମ୍ପଡ ହୁଏ ଜାଣିଥିବ ମତେ ସେଇଟା ବହୁତ ପସନ୍ଦ।
ହୁଁ ଏଇଠି ଏଇ ଜିନିଷ ପୁରା ମିଳୁନି ମାନେ ବେଶୀ ପଇସା ମିଳୁଛି।
ହଁ ଏଇ ପାମ୍ପଡ଼ ଟା ବ୍ରହ୍ମପୁର ରେ ବହୁତ ଫେମସ।
ହଁ ମୁଁ ସେୟାବା କହୁଛି ଏଇ ପାମ୍ପଡର ଏଇ ଠି ବେଶୀ ମାମୁଁ ବ୍ରହ୍ମପୁର ମାନେ ରୁହନ୍ତି ନା ତ ସେଠୁ ସବୁ ସବୁବେଳେ ଆଣନ୍ତି ସେ ରାଶି ପାମ୍ପଡ ବିରି ପାମ୍ପଡ ହେରିକା ମୁଁ ସେଇଟା ଆଣିଲି ସବୁବେଳେ ଖାଏ।
ହଁ ମୋ ଭାଇ ସେଠି ତାଙ୍କର ଜଣେ ଚିହ୍ନା ଅଛନ୍ତି ତା ସାଙ୍ଗ ବ୍ରହ୍ମପୁ ପୁରରେ ମୁଁ ଖାଇବାକୁ ଭଲ ପାଏ ତ ସିଏ ପ୍ରାୟ ଟାଇମ ସେ ପଠେଇ ଦିଏ। ବସ ରେ ସେ ରହେତ ବାହାରେ ସେ ବସରେ ପଠେଇ ଦିଏ ମୋ ପାଇଁ
ହୁଁ।
ଆଉ ଆଚାର ବି ସେଠିକାର ବହୁତ ବଢିଆ ନୁହଁ ଆଉ ଗୋଟେ ମିଶ୍ଚର ସେ ବ୍ରହ୍ମପୁରରେ ନା ବଢିଆ ମିଶ୍ଚରଟା ମୁଁ ବହୁତ ଦିନ ହେଲାଣି। ହଁ ରସୁଣ ପଡିଥିବ ସେଟା ମସ୍ତ ଲାଗେ।
ମୋ ବାବୁ ବି ଆଣନ୍ତି ମାନେ ସବୁବେଳେ ଆଚାର ମିଠା ହଁ।
ହୁଁ।
ହଁ ହୁଁ
ଆଉ ଏମତି ହଉ ସେଠିକାର ଖଟା ସବୁ ମସ୍ତ ଲାଗେ ହାତ ତିଆରି
ହଁ ଆଚୁଲି ବ୍ରହମପୁର ସବୁ ଜିନିଷ ଟେଷ୍ଟି ମାନେ ଜଳଖିଆ ଭଲ ଲାଗେ ଭାତ ତମେ ଯାହାବି ରାନ୍ଧିବ ଖାଇବାକୁ ସବୁ ଭଲ ଲାଗିବ ଏମିତି ଦୋକାନ ନାଇଜେ ଖରାପ ଲାଗିବ
ହଁ ମାନେ ସେ ସାଇଟ୍ ରେ ମୋଷ୍ଟଲି ଖାଇବା ଗୁରା ବହୁତ ଟେଷ୍ଟି ଲାଗିବ।
ହୁଁ ବାକି ଏଇଠି କେ ମାନେ ଯାହା ବି ହଉ ଏତେ ଖାସ ଲାଗୁନି ମତେ। ସେମାନେ ବ୍ରହ୍ମପୁର ମାମୁମାଇଁ ଯେବେ ଆସିବେ କଣ ମିଠା ମିଠା ଲାଗୁଛି ଏଠି ଯାହା ଖାଉଛୁ କଣ ମୋର ଟେଷ୍ଟ ନାହିଁ ମାନେ ସେ କିଛି ଖାଆନ୍ତିନି ଦିନେ ଆସିକି ପଳେଇବେ ମାନେ ଏମିତି ଖାଇବା ଦେଖିକି। ସେଠି ଖାଇ ଦେଇଛ ନା ହଁ।
ଆଚ୍ଛା ଆଚ୍ଛା ତାହେଲେ ବଢିଗ ତ ତମେ ଯାଇକି ପାରିଥିବ ସେଠି।
ହଁ ମୁଁ ତ ଯାଏ ଟ୍ରେନ ରେ ପଳ କି ମତେ ମୋ ସାଙ୍ଗ କହୁିବ ତୁ ଟ୍ରେନ ରେ ଯାଉଛିୁ ନା କେତେ ଭଲ ମୁଁ ଟ୍ରେନ ରେ ଯାଇ ପାରୁନି ମୁଁ। ଚାରି ବର୍ଷକୁ ଥରେ ଯାଉଛି ଟ୍ରେନ ରେ। କିନ୍ତୁ ଏବେ ଏବେ ତ ବନ୍ଦ ହେଇଯାଇଛି। ଛୋଟବେଳେ କିନ୍ତୁ ମୁଁ ଖରା ଛୁଟି ଏବେ ମାତ୍ରେ ମୁଁ ପଳଉଥିଲି। ଆଉ ଏବେ ତ ଆ ମାନେ ଆଇ ଦେହ ଖରାପ ଅଛି ସେ ହପିଟାଲରେ ଅଛି ତ ଘରକୁ ଯାଇ କଣ କରିବୁ ହୁଁ।
ହଁ
ତ ଯାଇପାରୁନ ଆଉ ପୁଣି ଠାକୁରାଣୀ ଯାତ୍ରା ଟାଇମ ରେ ଆମେ ଯାଉ ଦି ବର୍ଷ ଭିତ ଥରେ ହୁଏ ଆର ବର୍ଷ ହେଇନଥିଲେ ଏ ବର୍ଷ ହବ ଦେଖିବା ଯିବୁ ଆଉ।
ହୁଁ ତମ ଘରଟା ଆଚୁଲରେ ବ୍ରରମପୁର?
ହ ନାଇଁ ମାନେ ମୋର ଜେଜେ ବାପା ଘର ଆଉ ଆଈ ଘର ସେଇଠି।
ତମ ଘର ମାନେ ହଁ
ଆମ ନିଜ ଘର ଏଇଠି ହିଁ ମାନେ ଆମେ ଯୋଉଠି ରହୁଛ ଏବେ।
ଆଚ୍ଛା ତମ ଗାଁ ଟା?
ଗାଁ ଟା ଗଞ୍ଜାମ ମା।
ହୁଁ ହୁଁ ଗଞ୍ଜାମ ଗଞ୍ଜାମ ସାଇଡ ଖାଇବ ବହୁତ ଭଲ। ଆଉ ସେଠି ବୁଲିବାକୁ ବି ବହୁତ ଜିନିଷ।
ହଁ ବ୍ରରମପୁର ଟା ଗଞ୍ଜାମ ରେ ଅଛି ବା।
ହଁ ମୁଁ ଜାଣିନି ତ ସେ ସାଇଡ ରେ ବାକି ହଁ ସେମି ହି ମାନେ ତମେ ସେଇଠୁ ମାନେ ବିଲଙ୍ଗଂସ ହିଁ କର ନା ଆଛା କେବେ ଡାକ ବୁଲିବାକୁ। ତମେ ତ ନିଜେ ଯେ ଅଳ୍ପ ଅଳ୍ପ ଯାଉଥିବ ମା
ମୁଁ ମୁଁ ହିଁ ଯାଇପାରୁନି ମୁଁ କାହାକୁ କଣ ଡାକିବି ମୋ ସାଙ୍ଗ ଗୁରା କହିଲେ ମୁଁ ଯେବେ ବି ଯାଏ ତୁ ଯାଉଛୁ ବରହ୍ମପୁର ମୋ ପାଇଁ ଆଚାର ପାମ୍ପଟ ନେଇକି ଆସିଥିବୁ। ଭାଇ ମାନେ ମୋର ହିଁ ଯିବାର ଠିକ ନାହିଁ। ମାନେ ୟାଡ ସ୍ୟଡେ ଏବେ ବି ଯୋଉ ଖରା ହଉଛି ଛି ସେଇଠି ଜମା ରହିବ ମାନେ ବହୁତ ଖରାପ ଏସି ବି ନାହିଁ ନା। ମାନେ ଏସିି ମୋ ମାମୁ ଘର କଣ ଲଗଉନାହାନ୍ତି କଣ ମୁଁ କେତେଥର କହିଲିଣି ଏସି ନାଇଁ ଏସି ଲଗେଇଲେ ଦେହ ଖରାପ ହେଇଯିବ ଲଗେଇବନି।
ହଁ ଆକ୍ଚୁଆଲି ଏସି ରେ ଦେହ ଖରାପ ହେଇଯାଏ ନା।
ହୁଁ
ହୁଁ ମୋର ଗୋଟେ ସାଙ୍ଗ ସେଇ ସାଇଡରେ ରହୁଥିଲା। ଅ ସେଇ ଗଞ୍ଜାମ ହଁ ଆମ ସ୍କୁଲ ସାଙ୍ଗରୁ ମୋର ସ୍କୁଲ ସାଙ୍ଗସେ ମୁଁ ଗଞ୍ଜାମ ଧର କଣ ଗୋ କେତେ ଜାଗାରେ ମୁଁ ଏ ତମଠୁ ଜାଣିଛି
ହଁ ଟିବି ଏବେ ତ ଯାଇ ହଉନି କେବଳ ମାମୁଁ ଆସିଥିଲେ ଏବେ କଣ ମାନେ କି ପୂଜା ନଥିଲା ଗୋଟେ ସାବିତ୍ରୀ ନା କଣ ସମଥିଙ୍ଗ ଥିଲା
ହୁଁ ହୁଁ ସାବିତ୍ରୀ
ହଁ ଭାଇ ମାନେ ଦେବାକୁ ଆସନ୍ତି କଣ ଭାର ଫାର ଶାଢୀ ହେରିକା
ହଁ ସେଟା ବାପାଙ୍କ ଘରୁ ଆସେ ନା ସେଇଆ ଦବାକୁ ଆସେ
ହୁଁ ସେ ଦେବାକୁ ଆସିଥିଲେ ଆସିଲେ ସବୁ ପାମ୍ପଡ ଆମ୍ବ ପଣସ ସେ ଫ୍ରୁଟସ୍ ସବୁ ଆଣିଥିଲେ ଆମ ଖାଇଲୁ ଆଉ ମୁଁ ପାମ୍ପଡା ଆମ କିଣିବାକୁ ପଡୁନି ମାନେ ଯେତେବେଳେ ଦରକାର ହବ ମାମୁଁ ପଠେଇ ଦଉଛନ୍ତି ତାଙ୍କ ପୁଅ ହାତରେ ନହେଲେ ଜାଣିି ହଉଛନ୍ତି ମାନେ ଏମିତି ଆଣିବେ ଯେ ବର୍ଷ ଯାକ ପଳେଇବ ପାମ୍ପଡ
ହଁ ହ ହଁ ବେସ ବେସି ଆଣିଦେଉଥିବେ ଆଉ
ହ ଏଇଠି ମତେ ଏଇଠି କା ପାମ୍ପଡ ଲିଜତି ହିଁ ଭଲ ଲାଗେ ସେ ଯୋଉ ଗୋଲମରିଚ ପାମ୍ପଡ ହଁ ଆଉ କିଛି ଭଲ ଲାଗିବନି ବ୍ରହ୍ମପୁର ପାମ୍ପଡ ଏଇଠି ବିକୁଛନ୍ତି ଖାଲି ବେକାର ମାଲ୍
ହଁ ଆଉ ଯୋ ଏଠିକାର ମୋଷ୍ଟ ପାମ୍ପୁଡ କୋଉ ଗୁଡାକ କହି ଲ ଆଉ ସେଇ ଯୋଉ ନର୍ମାଲ ଯୋଉ ପାମ୍ପଡ ଗୁଜୁ ଯୋଉ ଗୋଲମରିଚ ନର୍ମାଲ ଆଉ ଯୋଉ ନଳି ଗୁଡାକ
ହଁ ହଁ ହଁ ସେ ଆଳୁ ପାମ୍ପଡ ନା କଣ ସ
ହଁ ଶାଗୁ ପାମ୍ପଡ ଶାଗୁ ପାମ୍ପଡ ମତେ ଭଲ ଲାଗେ ଯୋଉଟା ପୁରା ଶାଗୁ ଦାନାରେ ହେଇଥିବ ବାକି ଶାଗୁ ମେଲ୍ଟ କରିକି ଯୋଉ ପାମ୍ପୁଡ ହେଇଥିବ ସେଇଟା ଏତେ ଭଲ ଲାଗେନି
ହୁଁ ନାଇଁ ନାଇଁ ଆଳୁ ପାମ୍ପଡ କହୁଥିଲି ସେ ଯୋଉ ଛାଣି ଦେଲେ ସାଙ୍ଗେ ସାଙ୍ଗେ ନଳି ଭଳିଆ ଲାଗେ ପାମ୍ପଡ଼ ନା
ସେଇୟା ଆଉ ଯୋଉ ପୁରା ଯୋଉ ନଳୀ ହେଇଥିବ ଆମେ ଯୋଉ ଯାଇ ହେଲେ ସେଦିନ ଭୋଜିରେ ଯୋଉ ଖାଇ ହଁ ସେ ହୋଟେଲରେ ଯଉ ପାମ୍ପଡ଼ ଦେଇଥିଲା ସେଗୁଡ଼ାକ ବି ବେକାର୍ ଲାଗେ ମାନେ ହଁ ସେଗୁଡା ଖାଲିରେ ଖାଇବ ପାମ୍ପଡ ଇଏ କରିକି କଣ ସେଗୁଡା ଖାଇବ
ସେଇଟା ଭାତ ସହିତ ଖାଇ ହିଁ ହବନି ହୁଁ
ଭାତ ସହିତ ମୁଁ ବି ଯେତେବେଳେ ହଷ୍ଟେଲରେ ରହୁଥିଲି
ହିଁ ଦଉଥିଲେ ମାନେ ମାନେ ସବୁ ଜିନିଷ ହେଇଥିବ ପାମ୍ପଡ ଆଚାର ଏଗୁଡା ସବୁ ଛୋଟ ଛୋଟ ଛୋଟ ଯେମିତି ସାଲାଡ଼ ଦହି ଏ ଗୋଟା ସବୁ ସବୁବେଳ ପାଇଁ ମାନେ ବୁଝିପାରୁଛ ରେଗୁଲାର ଖାଇବା ହୁଁ ଭାଇ ପାମ୍ପଡ଼ ତମେ ଭଲ ପାମ୍ପଡ କର ଏଇ ନଳି ଗୁଡାକ ଦେଇଦେବେ ମୁଁ କଣ କରିବି ମୁଁ ଆଣିଦେବି ମୋ ରମ୍ ଙ୍କୁ ନେଇଯିବି ଯେ ସେତେବେଳେ ପଢିଲା ଟାଇମରେ ଯଉ କିଛି ଖାଇବାକୁ ଇଚ୍ଛା ହୁଏ ମୁଁ ଏଗୁଡାକ ଖାଇଦିଏ ଏ ଭାତ ସହିତ କିଏ ଖାଇବ
ମୋ ଭାଇ ବି ମାନେ ଫିଷ୍ଟ୍ କରିଥିଲା ଗୋଟେ ଏ ଆର ସଣ୍ଡେରେ କରି ଥିଲା ସେଇଠି ନଳି କରିଥିଲା ମୁଁ କହିଲି ତୁ ଆଉ କଣ ଆଣୁ ନା ନ ଆଣେ ଘରକୁ ସେ ନଳି ଆଣିଥା ସେ ଆଣିଲା ବସିକି ଆମେ ଖାଇଲୁ ବସିକି ବାବାର ମୋର ବସିକି ଖାଇଲୁ
ହଁ ସେଗୁଡା ମାନେ ଅଲଗା ଟାଇମରେ ଖାଇବାକୁ ଭଲ ଲାଗିବ ନା,
ହୁଁ ଭାତ ସହିତ ଖାଇ ହବନି ଗୋଟେ,
ନ ଭାତ ସହିତ ଏଗୁଳା ନଳି ଗୁଡ଼ା ବେକାର୍ ଲାଗିବ,
ହୁଁ ଟେଷ୍ଟି ପଳେଇବ ମାନେ ଗୋଟେ ଖାଉଥିବ ଜିଷ ଟେଷ୍ଟ୍ ପଳେଇବ,
ହଁ,
ଏଗୁଳା ଗୋଟେ ଏମିତି ଟାଇପ୍ ର ବି ଖାର-ଖାର ଟାଇପ୍ ର ଲାଗିବ ଗୋଟେ ଭାତ ଖାଇଲା ବେଳେ ହୁଁ,
ସେଇଆ,
ହୁଁ,
ଆଉ ତମ ଦେହ କେମିତି ଅଛି?
ହଁ ମୋ ଦେହ ଭଲ ଅଛି ଖରାରେ କିଛି ହବନି ମତେ ଖାଲି ସେ ଶିତ ଦିନ ବର୍ଷା ଦିନ ବି ହବ ଯା।
ହଁ ଆଚ୍ଛା-ଆଚ୍ଛା ଯୋଉ ମୁନୁ ଆଜି ଛାତପୁରକୁ ଯାଇଥିଲି, ହଁ ଯାଇଥିଲି ଆ କପଡ଼ା ଶୁଖିବାକୁ ଯାଇଥିଲା ହେଲା ଅ ଖରାବେଳେ ମତେ ଗୋଟ୍ ନା ବିଜୁଡ଼ି ମାରି ଦେଲା କଣ ଆସ୍ ସେ କି ଏତେ ଜୋର ସେ କାଦୀଛି ତାମ୍ ବିଶ୍ଵାସ୍ କରିପାରିବନି,
କାଟିଦେଲା,
ହଁ, ହଉ କେଡେ ଚୋରେ ମନେ-ମନେ ଏମିତି କିଛି ନାହିଁ ତୁ ବସିଛି ସେଆଡ଼ୁ ଡାଇରେକ୍ଟ୍ ଆସିଲା ମତେ ମାରିକି, ପଳେଇଲା ବଡେ ମାନେ ସେ ଯେମିତି ବହୁତ୍ ସାରା ରାଗ ରଖିକି ଆସି ମତେ ମାରିଲା,
ବିରୁଡି଼କି କଣଛ ଉଡ଼ନ୍ତି ଏମିତି ମାନେ କଳା ଟାଇପ୍ ର ଆଉ,
ହଁ-ହଁ ତାଙ୍କର ଯୋଉ ମାଟିରେ ଘର କରନ୍ତିନି ଏ ମହୁମାଛି, ତି ମହୁ ଫେଣା ଭଳିଆ ମାଟିରେ କରନ୍ତି ହଁ,
ଭାଇ,
କି କଷ୍ଟ ମାନେ ସେ ମତେ ମାରିଦେଲା, ମାନେ ରିସେଣ୍ଟ୍ କିଛି ହେଲାନି ତାପରେ ଗୋଟେ ଦି ସେକେଣ୍ଡ୍ ପାଇଁ କିଛି ହେଲାନି, ଥିଲେ ହଁ ମାରିଦେଲା ମତେ ଲାଗିଲା ଯୋଉ ଜନ୍ଦା ଗୋଟେ ବଡ଼-ବଡ଼ ଜନ୍ଦା ନ ଥାନ୍ତି, ମଲି ସେଇଟା, ତାପରେ ଏତେ ଜୋରରେ ପେନ୍ ହେଲା ମୁଁ ଛାତ ଉପୁରା ତଳକୁ ଗହ୍ଲେଇ ଗଲିନି,
ଭାଇ ତାପରେ କଁ କଲ ମେଡ଼ିସିନ୍ ଲଗେଇଲ କିଛି ନା କଣ,
ହଁ ସେଟା ମେଡ଼ିସିନ୍ କଣ ଡି ଡିଟେନ୍ ଉପରେ ତ କିଛି ମେଡ଼ିସିନ୍ ନ ଥିଲା, ଏଇ ଯୋଉ ଚୂନ ମାରନ୍ତିନି, ଚୂନ ଯୋଉ ପାନ୍ ସହିତ ଯୋଉ ଚୂନ ଖାଆନ୍ତିନି ସେଇଟା ମାରିଲେ କମି ଯାଏ ଦରଦ୍,
ନାଇଁ ତମେ ଫିର୍ ବି ଗଭର୍ମେଣ୍ଟ୍ ମେଡିକାଲ ପଳାଅ ମାନେ କଣ ଖାଲି କଁ ମାନେ ଯଦି, ବିପତି ଓ ବିଷାକ୍ତ୍ ଟାଇପ୍ ର,
ହଁ ମୁଁ ଯିବି ପାରିବି ମୁଁ ବାପାଙ୍କୁ କହିଥିଲି ବାପା କହିଲେ ହଉ ମୁଁ ଗଲାବେଡ଼ୁ ମେଡ଼ିସିନ୍ ନେଇଯିବିହ ହିଁ, ଏତେ ଜୋରେ ପେନ୍ ହେଲା ମୁଁ କନ୍ଦିଲି-କାନ୍ଦିଲି-କାନ୍ଦିଲି ମତେ, କେବେ ବି ଆଗରୁ ମାରନି ମୋ ଭାଇ କି ମାରେ ମୋ ମା ମୋ ମାମା ଯେତେବେଳେ ଛୋଟ ଥିଲେ ତାଙ୍କୁ ବି ମାରିଥିଲା, ମୁଁ ଭାଇକି ଦି ତିନି ଥର ମାରିଛି ମୁଁ ଦେଖିଛି ମତେ କେବେ ମାନଥିଲା, ଫାଷ୍ଟ୍ ଏତେ ଜୋରରେ ପେନ୍ ହେଲା ତମ ବିଶ୍ଵାସ୍ କରିପାରିବେ ନି,
ଛାତ ଉପରୁ ବି ତ ବେଶୀ ଅଛି ଆଉ,
ହଁ ସେ କଁ କହିଲ ଗୋଟେ ଯୋଉ ବସିବାକୁ ଯୋଉ ଜାଗା ଅଛି ତ ତଳେ ଅଛି ତା ଘରଟା,
ଓହୋ ସେଟାକୁ ଭାଙ୍ଗି ହବନି?
ନା ଭାଙ୍ଗିଲେ ସେ ତମକୁ କାମୁଡି ଦେବେ,
ହିବା,
ହଁ ଟାଇମ୍ ହେଇଗଲାଣି ମୁଁ କଥା ହେଇକି ବହୁତ୍, ଭଲଲାଗିଲା ଥ୍ୟାଙ୍କୟୁ
ହଉ ମ୍ୟାଡାମ ଭଲ ଲାଗିଲା କଥା ହେଇକି ନମସ୍କା
ହଁ ନମସ୍କାର ହଁ ହଁ।